ହ୍ୟାଲୋ। କଣ କରୁଛ?
ହଁ, ଏଇ ବସିଛି ଆଉ। ତମେ କଣ କରୁଛ?
ମୁଁ ଏମିତି ବାହାରେ ବସି, ଟିକେ ବୁଲାବୁଲି କରୁଛି, ଆଉ ଇଭିନିଂ ୱାକ କଲା ଭଳିଆ ଆଉ।
ଓ, ହଁ ହଁ। ତମ ଆଡ଼େ ଗରମ କେମିତି ହଉଛି?
ଆମର ତ, ଗରମ ପ୍ରବଳ ହଉଚି।
ବର୍ଷା ହଉନି କି ତମ ଆଡ଼େ?
ନାଇଁ, ନାଇଁ ବର୍ଷା ହେଇଥିଲା କାଲି। ଆଜି ହେଇନି।
ହଁ, ଆମ ଆମର ବି ଆଜି ଗରମ ଗୁଳୁଗୁଳି ଜୋରସେ ବି ହଉଛି। କାଲି ବର୍ଷା ହେଇଥିଲା ଜୋରସେ ଲାଇନ୍ ଫାଇନ୍‌ ନଥିଲା। ସବୁ କଟି ଯାଇଥିଲା।
ଓହୋ, ଆଉ ଏବେ କଣ ସବୁ ପ୍ରୋଗ୍ରାମ୍ ଅଛି, ନା କିଛି ନାହିଁ?
ପ୍ରୋଗ୍ରାମ୍ କଣ? ଏଇ-ଇ-ଇ-ଇ ଦିଦି ବାହାଘର ଅଛି ଆଗକୁ ଆଉ।
ଓହୋ, ତମ ବଡ ଦିଦିଙ୍କ ବାହାଘର ଅଛି?
ହଁ।
ଆଉ ଯୋଉ ହୁଁ ହୁଁ, ଆଉ ଯୋଉ କଣ କହୁଥିଲୁଲି ତ ତମ ହଁ ହୁଁ, କୋଉଠି କଣ ସବୁ ପ୍ରିପାରେସନ ଚାଲିଛି? କେମିତି କଣ ହବ, ସେ ବାହାଘର ଇଏରେ?
ବାହାଘର ଦେଖିକି ଦେଖିଆ, ହବ ଯଦି ମନ୍ଦିରରେ କରିଦବୁ ଏଇ ବର୍ଷା ଠିକ ଠିକଣା ନାହିଁ ନା। ଘରେ କଲେ ବର୍ଷା-ଫର୍ଷା ହବ, ପୁଣି ଅସୁବିଧା କୁଣିଆ ମନ୍ତ୍ର ଆସିବେ ବୋହୁତ। ଲୋକ ତାଙ୍କ ପାଇଁ ଫୁଣି ଗୋଟେ ସୁବିଧା କାହା ନାଇଁ, ଭାବୁଛୁ ମନ୍ଦିର କି ମଣ୍ଡପ ଦେଖିକି କରିଦବୁ ଆଉ।
ହଁ ହଁ। ମନ୍ଦିରରେ କଲେ କିଛି ଖର୍ଚ୍ଚ ନାହିଁ। କିନ୍ତୁ, ମଣ୍ଡପରେ କଲେ ଟିକେ ଖର୍ଚ୍ଚ-ଅ-ଅ ଅଧିକ ଲାଗିବ। କାରଣ ଟିକେ ଡେକୋରେସନ ହବ ନା। ମନ୍ଦିର ଭିତରେ ଡେକୋରେସନ କିଛି ନାଇଁ। ନର୍ମାଲ୍ ଭୋଜି-ଇ ବି ଭେଜ୍‌ ର ହବ। ଆଉ ସବୁ ଭଲ ଥିବ। କିନ୍ତୁ, ମଣ୍ଡପରେ କଲେ କଣ ସେଠି ଟିକେ-ଏ ତାର ବଜେଟ୍ ଅନୁସାରେ ଟିକେ ତମକୁ-ଉ ଅଧିକ ବଜେଟ୍ ପଡିବ ନା, କାରଣ ସେମାନେ ସବୁ ଡେକୋରେସନ୍ କରିବେ, ପୁରା ଭଲସେ କରିବେ। ଆଉ ତାପରେ ନନ୍‌ଭେଜ୍ ବି ଥିବ। ଯାହା ହେଲେ ଦୁଇ-ଚାରି ପ୍ରକାର ଆଇଟମ୍ ଥିବ ନନ୍‌ଭେଜ୍‌ର। ତା ସହିତ ଭେଜ ରେ ଭି ତ କିଛି ଥିବ। ଅଧିକ ଟିକେ ଖର୍ଚ୍ଚ ହବ, ମଣ୍ଡପରେ କଲେ।
ସେଇଆ ଭାବିଛୁ ଦେଖିଆ।
ହୁଁ ହୁଁ।
ହଁ ସେଟା ବାହାଘର ପାଇଁ ସୁନା-ଗହଣା ବୋହୁତ।